ହାଲୋ।
ଆଜ୍ଞା, ଭାଇ ନମସ୍କାର।
ନମସ୍କାରେ।
ଆଉ କେମିତି ଅଛନ୍ତି?
ଭଲରେ
ଆଉ ଘରେ ସମସ୍ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି।
ଆଉ ମୁଁ କହିଲି ଆମର ସମ୍ବଲପୁରୁ ବୁଲିବାକୁ ଗଲେ କଣ କେମିତି ଖର୍ଚ୍ଚ ହବ?
ଖର୍ଚ୍ଚ ମାନେ ଗାଡି ରେଟ୍ କଥା ପଚାରୁଚନ୍ତି ନା କଣ?
ହଁ।
କୋଉ କୋଉ ଜେଗା ଯିବ କହିଲେ?
ଆମର ଏଇ ସମଲେଇ ଆଉ ହୁମା ମନ୍ଦିର୍। ଆଉ କଣ ଯୋଉ ଆମର ହୀରାକୁୁଦ ବନ୍ଧ। ଘଣ୍ଟେଶ୍ୱରୀ।
ଏଇସବୁ ଜାଗା।
ଆଚ୍ଛା। କୋଉଠୁ ଯିବେ କହିଲେ?
ଆମେ ଏଇ ଢେଙ୍କାନାଳରୁ ଯିବୁ।
ଆଚ୍ଛା।
ହଁ।
ଢେଙ୍କାନାଳରୁ
ହଁ।
ଆଚ୍ଛା। ଚାରିଟା ଜେଗା ବୁଲିବେ ନାଇଁ କି?
ହୁଁ।
ଗଲେ ତମକୁ ପଡିବ କେତେ କହିଲ, ତିରିଶ ହଜାର ଟଙ୍କା।
ଅ ହଁ ହଁ।।
ଗେଟ୍ ଗେଟ୍ ଚାର୍ଜ ତମର ପଡିବ?
ହୁଁ।
ପାର୍କିଂ ତମେ ଦ
ହଁ।
ଆଉ ବାକି ଚାରିଟା ସ୍ପଟ୍ ବୁଲିବ ଆଉ।
ହୁଁ, ଆଉ କେତେ ଲୋକ କଣ ଯାଇପାରିବେ?
ଆମର ପଞ୍ଚାବନ୍ ଜଣ ଯାଇପାରିବେ।
ଓ ହୋ, ନାଇ ଆମର ତ ଷାଠିଏ ଜଣ ହଉଥିଲେ କଣ କେମିତି ଆଡଜଷ୍ଟ କରିବା?
ଆଡ଼ଜେଷ୍ଟ୍ ଏ ଏତେ ବାଟ ଲଙ୍ଗ୍ ବାଟ ଆଉ ସିଟିଂ ରେ ଗଲେ ଭଲ ନା ଆଉ।
ହଁ।
ଆଉ ଲଙ୍ଗ ବାଟ କଣ ବେଞ୍ଚ୍ ପକେଇ ଯିବ ନା କଣ, ଯୋଉଠି ଚେକିଂ ହବ ଅସୁବିଧା ହବ ଫାଇନ୍ ପଡିବ।
ହଁ‌। ହଁ ଦେଖ୍ ଦେଖିଆ ଆଉ। ଆଉ ବଡ଼ ଗାଡ଼ି ଆପଣଙ୍କର ଅଛି କି ଆଭେଲେବୁଲ୍?
ହଁ ହଁ ଅଛି।
ଆଉ ନହେଲେ ସେୟାକୁ ଠିକ କରିଦବା ଆଉ।
ଅଧିକା ଟଙ୍କା ପଡିବ।
ହଁ ଅଧିକା ଟଙ୍କା ପଡୁ ପଛି ଗୋଟେ ଜାଗା ତ ବୁଲି ଆସିବା ଆଉ।
ଆଚଛା ଆଚ୍ଛା କେତେ ତାରିଖ କହିଲେ।
ଆମର ଏଇ ଜୁଲାଇ କୋଡିଏ।
ଆଚଛା। ଆଉ ସେଠି କଣ ରୋଷେଇ ନାଇଁ ନାଇଁ ସେଠି କଣ ଫିଷ୍ଟ କରିବେ ନା ଏମିତି ହୋଟେଲରେ ଖାଇବେ?
ନାଇଁ ଫିସ୍ଟି ତ ନାଇଁ ସେ ଫିଷ୍ଟ କଥା ସେ ରାଜି ହଉନାହାନ୍ତି। ହୋଟେଲ ରେ ଦେଖିବା ଆଉ।
କେତେ ଜଣଙ୍କୁ ହୋଟେଲ ରେ କଣ ଗୋଟେ ହୋଟେଲରେ ଦେଖି ଅସୁବିଧା ହବ ଖାଇବା ପିଇବା ନା ଆଉ। ରୋଷେଇ ବାସ କଲେ ଭଲ ନା ଭୋଜି କଲେ।
ହଁ ଭୋଜି ବା ଆମ ଆଡେ ନନା ମିଳୁନାହାନ୍ତି ତମ ସାଡେ ଅଛନ୍ତି କି?
ନନା ଅ ହଁ ଜଣେ ରୋଷେଇବା ରୋଷେଇ କରିବା ଲୋକ ଆଉ ଜଣେ ହେଲପର ହେଲେ ହବ ନା।
ହଁ।
ଆଚ୍ଛା ତାଙ୍କଠୁ ବୁଝିବା ପାଇଁ ପଡିବ ତାଙ୍କ ସାଙ୍ଗେ କଥା ହବା ପାଇଁ ପଡିବ।
ହଁ ଆପଣ ଟିକେ ହଁ ଆପଣ ଟିକେ ଫ୍ରି ହେଇକି କଥା ହେବେ ଆଉ କଣ?
ଆଚ୍ଛା।
ଅ ହ। ହଁ ଜାଗା ସବୁ ଭଲ ଅଛି ତ ସାଡେ
ହୁଁ। ଜାଗା ବହିଲେ ଫାଷ୍ଟ ଯିବେ ପହଞ୍ଚିବେ ସେଠି ହୁମାରେ।
ହୁଁ।
ହୋମା ପରେ ହୋମାରେ ସେଠି ପହଞ୍ଚିଲା ପରେ ସେଠି ସବୁ ଗାଧୁଆ ପାଧୁଆ ସବୁ ଫାଷ୍ଟ ସାରିବେ। ତାପରେ ସେଠି ଯଦି ରୋଷେଇ ବନେଇବ ବନେଇ ଖାଇବାର ଥିବ ତାହେଲେ ସେଠି ଖାଇବା ବନେଇବେ ଆଉ ସେଠ ସେଠୁ ଫାଷ୍ଟ ସେଠି ତାପରେ ଯିବେ ଏଠି ହୀରାକୁଦୁ ଡ୍ୟାମ ହୀରାକୁଦୁ ଡ୍ୟାମ ରେ ସେଠି ଦିପହର ର ରୋଷେଇ ବି ବନେଇ ପାରିବେ। ସେଠି ଖାଇସାରିଲା ପରେ ତାପରେ ଯିବ କୋଉଠି ଘଣ୍ଟେଶ୍ଵରୀ ଲାଷ୍ଟ କୁ ସମଲେଶ୍ୱ ଚୋରି ହେଇକରି ଆସିବି।
ହଁ ସମଲେଶ୍ଵରୀ ଆମ ରାତିରେ ରଖିବା ନା।
ହଁ ସମ୍ଲେଶ୍ୱରିଟା ରାତିରେ ରଖିଲେ ସୁବିଧା, ମାନେ ସବୁ ସ୍ପଟ ସରିଥିବ ସେଠୁ ଲାଷ୍ଟରେ ଆସିଲ। ଘରକୁ ଆସିବ ଆଉ।
ହଁ ହଁ ଆ ମୁଗଲି ଏତେ ଘାଟି ରସ୍ତା ନୁହ ତ?
ନାଇଁ ନାଇଁ ନାଇଁ ସେପଟେ ଘାଟି ଘାଟି ନାହିଁ।
ତାପରେ ଆଉ ହିର୍ ଆଉ ଯୋଉ ହୀରାକୁଦୁ ଯୋଉ ହୀରାକୁଦ ଡାମ ଉପ ପୁରୀ ଯିବାକୁ କଣ ସୁବିଧା ଅଛି ନା ସେମିତି ଚାଲିକି ଯିବ।
ନାଇଁ ସୁବିଧା ଅଛି ତାର ଦିଟା ଦିଟା ଜାଗା ଦିଟା ବାଟ ଅଛି। ଗୋଟେ ହେଲା ହୀରାକୁଦ ଡ୍ୟାମ କୁ ଯିବା ପାଇଁ ହେଲେ ଏମିତି ଯାଇପାରିବ। ଆଉ ଟୋଟାଲି ମିନାର ପଟେ ଗଲେ ବୁଲା ବୁର୍ଲା ପଟେ ସେପଟେ ତମେ ଗଲେ ପୁରା ଡାଇରେକ୍ଟ ଟୋଟାଲି ଉପରେ ଯାଇକି ସେଠି ପାଞ୍ଚ ଟଙ୍କା ଟିକେଟ କରିବ ଯିବ ଟୋଟାଲି ଅ ଉପରେ ଚଢିକି ଠିଆ ହେଇକି ଦେଖିବ ଦେଖ। ତ ଦିଟା ବାଟ ଅଛି ଯୋଉ ପଟେ ସୁଇଧା ହବ ସେପଟେ ଯିବ ଆଉ
ହଁ ହଁ। ତାପରେ ଆମର ଯୋଉ ଘଣ୍ଟେଶ୍ଵରୀଙ୍କ ପାଖରେ କଣ ମ ଯୋଉ ଝୁଲାପୋଲ ଟା ଥିଲା ସେଇ ଅଛି।
ହଁ ସେଠି ଅଛି ତାର ବି ଦିଟା ବାଟ ଅଛି। ସେପଟେ ଯାଇ ହବ ଆଉ ନହେଲେ ସେପଟେ ତାର ମେନ୍ ଗେଟ ପଟେ ଆଉ ଗୋଟେ ବାଟ ଅଛି ସେପଟେ ଯାଇପାରିବ ଦିଟା ବାଟ ଅଛି। କିନ୍ତୁ ଏପଟେ ଏଇ ଝୁଲା ପୋଲ ପଟେ ଗଲେ ଭଲ। ହୁଁ ହୁଁ।
ହଁ ସେମାନେ ଟିକେ ଡରୁଛନ୍ତି ସେପଟେ ଯିବା ପାଇଁ।
ସେପଟେ କିଛି ଅସୁବିଧା ନାହିଁ ତ ସେଠୁ ଝୁଲାପୋଲରେ ଗଲେ ତ ତାର ଦି ପଟରେ ଅଛି ସପୋର୍ଟ ଦବା ପାଇଁ ଅଛି ନା।
ହଁ। ହଁ ତଥାପି ସେ ତ ଡରୁଛନ୍ତି ଆଉ।
ଆଉ ଗୋଟେ ବାଟ ଅଛି ସେପଟେ ଯାଇପାରିବ
ହଁ। ଆଉ ଆମେ କେତେବେଳକୁ ବାହାରିବା?
ଯୋଉ ଦିନ ପ୍ରୋଗ୍ରାମ ହବ ତା ପୂର୍ବ ରାତିରେ ବାହାରିବ ନଅଟା ବେଳକୁ ତା ପରେ ଦଶଟା ହେଲେ ଚାଲିବା ତାପରେ ସକାଳୁ ଭୋରୁ ଭୋରୁ ପହଞ୍ଚିବା।
ହଁ।
ଦିନ ମାନ ବୁଲିବା ତାପରେ ସନ୍ଧ୍ୟାବେଳେ ବାହାରିବା ଆଉ ସେଇ ଆଠଟା ନଅଟା ବେଳକୁ ଆଉ। ବାଟରେ ଖାଇବା ଆଉ ଖାଇକିରି ଆସିବ ଆଉ।
ହଁ ହଁ ସମ୍ବଲପୁର ଟା ବି ଭଲ ଜାଗା ଟା!
ହୁଁ ତମେ ଯାଇଛ ଆଗରୁ?
ହଁ ଯାଇଥିଲି ଥରେ।
ହଁ ଭଲ ଆଉ କଣ ଯାଇଛ ଫେରେ କହୁଛ ଯିବ ବୋଲି।
ନାଇଁ ଗାଁ ଲୋକ ମାନେ ସମସ୍ତେ ଯିବେ ତ ତାଙ୍କ ସାଙ୍ଗରେ ଆଉ ଥରେ ଯିବି ଆଉ।
ତାଙ୍କୁ ଯିବ ବାଟ ଘାଟ ଦେଖେଇବ ଆଉ।
ହଁ ସେମାନେ ଟିକେ ଜାଣି ପାରୁନାହାନ୍ତି ନା ନୂଆ ଜାଗା ଜାଣିପାରିବେନି।
ହଁ।
ହଁ ଯେତେ ଗୋଟେ ଜାଗାକୁ ଯେତେ ଥର ଗଲେ ବି ସେ ସେତେ ନୂଆ ଲାଗେ
ହଁ।
ଆଉ ଆମର ଯୋଉ ସମଲେଇଙ୍କ ମନ୍ଦିର କଣ ଏବେ ନୂଆ କାମ ହେଇପା?
ହଁ ସବୁ କାମ ହେଇଯାଇଛି।
ହଁ।
ମୋର ବଢିଆ କାମ ପାଇଛି।
ହଁ ଆଉ ସେଠି ପାର୍କ ଗୁ୍ରା କଣ ଅଛି?
ହଁ ବଢିଆ ପାର୍କ ଅଛି ଆଗରୁ ଦୋକାନ ଗୁଡା ବାହାରେ ସବୁ ବିକ୍ରି କରିଦଲେ ଏବେ ସେଥି ଅଛି ସବୁ ସୁବିଧା।
ହଁ ହଁ ସବୁ ସୁବିଧା ସରକାର ଆମର କରିଦେଲେଣି ଆଉ।
ହଁ। ଆଗ ଅପେକ୍ଷା ଏବେ ବହୁତ ଭଲ।
ଆଉ ମୁଁ କହିଲି ବଡ ବସ ରେ କେତେଟା ସିଟ ସେଇ ଷାଠିଏ ନା ଆଉ ଅଧିକ ହବ?
ପୁ୍ଚ୍ଚ୍ଛି କି କଇବି।
ଆଉ ସ୍ଲିପର୍ ଯଦି ଥିବ ଟିକେ ଦେଖିବେ ଆଉ।
ଆଁ ଇଲେ ବଲ ଅବ ଶୀଘ୍ର ଆଉ।
ହଁ।
ଆଁ।
ଆଉ ଆଜି କଣ ଖାଇଥିଲ?
ଆଜି କଣ ଖାଇଛି? ଆଜି ଖାଇଛି ଭାତ, ଡାଲି, ଭଜା, ଆଳୁ ଭର୍ତା, ଖଟା। ଆଳୁ ପୋଟଳ କସା
ଆଉ ତମ ସାଡ଼ୁଆ ଛ ଛତୁ ଚାଷ ହୁଏ?
ହଁ ଛତୁ ଚାଷ ଆମର ହଉଛି ପରା। ଦର୍କାର୍ କି, ଦର୍କାର୍ କି ଛ ତୁ
ହଁ ଦର୍କାର୍ ହେଲେ କହିବି ଆଉ
ଆଛା ଆଛା କେମିତି ହଉଛି ମାନେ ପଚାରୁଛ କଣ କରିବ ନା କଣ୍?
ଉଁ, ହଁ, କରିଥାନ୍ତୁ, ଆମର୍ ତ ଆଡ଼େ ଯୋ ଆଗରୁ ଥିନା, ପାଳଗଦା ଥିଲା, ସେଥିରୁ ମନକୁ ଉଠୁଥିଲା, ଏବେ ତ ହଉନି ଆଉ
ନାଇଁ ସିଏ ଅଲ୍ଗା, ଇଏ ଅଲ୍ଗା ନା, ଆଉ ଇଏ ମନ ବହୁଥିଲା ଇଏ ପ୍ରୋସେସ୍ ହବ ପ୍ରଡକ୍ସନ ସେମତିଆ ହବ।
ହଁ, ଆପଣ କୋଉଠୁ କେମିତି ଆଣୁଛନ୍ତି?
ସେପଡ଼ୁ ଜଣେ ଭାଇନା ଅଛନ୍ତି, ତାଙ୍କର ବଡ଼ ବହୁତ୍ ବଡ଼ ଫାର୍ମ ଅଛି। ତାଙ୍କର ଦଶ ବାର ଜଣ ପିଲା କାମ କରନ୍ତି, ସିଏ ମୋ ଗାଡିରେ ଦିଅନ୍ତି ଛତ ତୁ ଫତୁ ସବୁ ଦିଅନ୍ତି, ଛତୁ ମଞ୍ଜି ସବୁ ଦିଅନ୍ତି, ତାଙ୍କଠୁ ମୁଁ ଜିନିଷ ଆଣେ।
ଆଛା। ଆପଣଙ୍କ ଘରେ ସବୁ କରୁଛନ୍ତି?
ହାଁ, ମୁଁ ଟାଇମ୍ ବାହାର୍ କରି, ମୁଁ ବି ସେଠି କରେ। ସକାଳୁ।
ହୁଁ, ଆ ଆମେ ଟିଏ ଦିନେ ଯିବୁ ଦେଖିଆକୁ କଣ କେମ୍ତିଆ ହଉଚି?
ହଁ ଆସିବ, ଦେଖିଲେ ହବନି, କାମ କରିବା ପାଇଁ ପଡ଼ିବ।
ଆ କାମ କରିବୁ ଆଉ।
ଆଛା।
ଆଁ, ଆଉ ଆପଣଙ୍କ ଝିଅ ଦେହ ଭଲ ଅଛି?
ହଁ, ଭଲ ଅଛି।
ଆଉ ଆ ଭଲ ନା ସଂସ୍ କୃତିକୁ ବଜାଇ ରଖିବ।
ହୁଁ
ଅଁ ତାକୁ ଟିଏ ଆପଣ ସପୋର୍ଟ କରନ୍ତୁ, ସେ ଭଲ ଆଗକୁ ଯିବ।
ଦୁଷ୍ଟ ହଉଚି
ଆ ଦୁଷ୍ଟ ପିଲା ଯିଏ ଭ ଦୁଷ୍ଟ ହୁଏ ସେ ଭଲ ପାଠ ପଢ଼ନ୍ତି ବା ଅଛି।
କନ୍ ଛୋଟବେଳେ ନା ବଡ଼ ହେଲେ?
ନାଇଁ ଛୋଟ ବେଳେ ଯୋଉମାନେ ଦୁଷ୍ଟ ହୁଅନ୍ତିି।
ମୁଁ ଭାବିଲି ବଡ଼ ହେଲେ ବୋଲି।
କାଇଁ ବଡ଼ ହେଲେ କାଇଁ ଦୁଷ୍ଟ ହବ। ଆଉ ତାର କୋଉ କ୍ଲାସ୍ ହେଲା?
ତାର ତୁର୍ତିଅ।
ଅହ, କୋଉଟି ଆମରି ଏଇ ଏ ଗମ୍ମେଣ୍ଟ ସ୍କୁଲରେ ପଢ଼ଉଛନ୍ତି ନା? କୋଉଠି ଏ ପଢ଼ଉଛନ୍ତି?
ନାଇଁ ସେଇବା ଶି ଶିଶୁ ମନ୍ଦିରରେ
ହଁ ଶିଶୁ ମନ୍ଦିରଟି ବି ଭଲ
ହଁ ତାପରେ
ହଁ ତାକୁ ଟିକେ ଭଲରେ ଦେଖା ଶୁଣା କରନ୍ତୁ।
ଆଜ୍ଞା।
ହୁଁ। ଆଉ ପିକନିକ ଗଲେ ମୁଁ ଆପଣଙ୍କୁ କହିବି ଆଉ।
ହଁ ହଁ। କହିବ ଆଉ, ହଁ ହଁ।
ହଁ।